ହ୍ୟାଲୋ
ହଲୋ ହୁଁ।
ହଁ କଣ କରୁଥିଲୁ କି?
କାହିଁ କଣ ଏମିତି ବାହାରେ ବୁଲୁଥିଲେ ଆଉ କଣ? ବି
ହଉ।
କହିଲି ତୋ କଥା ଶୁଣ ଠିକରେ ଶୁଭୁନି ଟିକେ ଭଲରେ କଥା ହଉନୁ।
ଓହୋ ଶୁଭିଲା।
ହଁ ଏବେ ଶୁଭିଲା। ହୁଁ ହୁଁ। ତୁ କଁ କରଥିଲୁ?
ମୁଁ ଏଇଠି ବସିଥିଲି।
ଉଁ ହଁ।
ଗାଁରେ ତ ସବୁ ବହୁତ ପର୍ବପର୍ବାଣିୀ ବହୁତ ଭଲରେ ପାଳନ କରାଯାଉଛି। କିନ୍ତୁ ଯୋଉ ହୋଲି ଫୋଲିରେ କଣ କେମିତି ସବୁ ପାଳନ ହଉଛି କହିଲୁ ଟିକେ ହୋଲି ଫୋଲି ଆମ ଗାଁ ରେ କି ଅଲଗା ଆଉ କଣ ପର୍ବ କେମିତି କଣ ପାଳନ ହୁଏ।
ଭଲ ତ ହୁଏ ଆଉ ମାନେ ହୋଲି ମାନେ ଆମେ ମାନେ ସବୁ ଝିଅ ମାନେ ସବୁ ଯାଉ ଖେଳିବା ପାଇଁ ମାନେ ଗାଁ ଗାଁ ବୁଲି ମାନେ ଖେଳୁ ମିଠା ବି ନେଇକି ଯାଉ ବାସ ସେମାନେ ବି ଆମ ଖୁସିରେ ପଇସା ଦିଅନ୍ତି ତାପରେ ସେ ପଇସାକୁ ଆମେ ରଖୁ ରଖିକି ଯାହା କିଛି ଭୋଜି ହଉ କି ନହେଲେ ଯୁଆଡେ ବୁଲି ଯାଉ ଆଉ। ତମ ଆଡ଼େ?
ହଁ ଆମ ଆଡେ ତୁ ଯେମିତି କହିଲୁ ଆମ ଆଡେ ବି ମାନେ ସେମିତି ହୁଏ ଆଉ ଟିକଏ ଅଲଗା ଯେମିତି ତ ଏମତି ମିଠା ଫିଠା ଯେମିତି ନୁହ ଆମେ ସେମିତି ମିଠା ଦଉ ଆଉ ସେମାନେ ବି କିଛି ପଇସା ପତ୍ର ଦିଅନ୍ତି। ଆଉ ସେଇ ପଇସା ପତ୍ର ଘକୁ ନେଇକି ବି ଆମେ ସବୁ କଣ ପଇସା ମାନେ କରିକି ଭୋଜି ଫୋଜି ଭୋଜି କରୁ ନହେଲେ କୁଆଡେ ବୁଲିଯିବା ଯଦି କୁଆଡେ ସିଆଡେ ବି ଆମେ ପ୍ଲାନିଂ କରୁ ଏମିତି ବହୁତ ୱେରେ ଆମେ ସବୁ ସେଲିବ୍ରେଟ କରୁ। ତାପରେ ଆମେ ହୋଲିରେ ବସିିବ ବି ପ ପ୍ରୋଗ୍ରାମ ସବୁ ଯେହେତୁ ଗୋଟେ ଗରମ ଲାଗେ ନା ସେଇ ଟାଇମରେ ଏଇଟା ମାର୍ଚ୍ଚ ମାସ ଟାଇମ ଟା ତ ଆମେ ଲସି ପସିି ବି ନି ବନଉ ଆଉ ମାନେ ଚେରି ହେଉ କି କାଜୁ ଏସବୁ ଜିନିଷ ବନବିଟା ଆଣୁ
ହୁଁ।
ନା ରାବିଡ଼ି ଏସବୁ ଜିନିଷ ବି ଆଣିଥାଉ ଆମେ ଆଗୁଆ ସବୁ ପ୍ରୋଗ୍ରାମ୍ କରୁ ଆଉ ଫ୍ରିଜରରେ ଆମେ ଗୋଟେ ଦିନ ଆଗରୁ ସବୁ ଆଇସ୍ କରି ମାନେ ପାଣି ଦେଇକି ଆଇସ୍ କରିଦେଇଥାଉ ବହୁତ ବଡ଼ ବଡ଼ ଫିସ୍। ତାପରେ ପାଣି ବି ଏମତି ମାଲ ଆମେ ଫ୍ରିଜରେ ରଖିଥାଉ। ତାପରେ ହୋଲି ଦିନ ଆମେ ସେ ସବୁ ଜିନଷ ବାହାର କରିକି। ଆଉ ସେଥିରେ ଗୋଟେ କୋଲା ଫ୍ଲେବର ର ଚକୋ ଚକୋଲେଟର ଫ୍ଲେଭର ଗୋଟେ କ୍ରିମ୍ ଥାଏ ସେଇଟା ବି ଆଣୁ ଆଣିକି ଆମେ ସବୁ ହୋଲିରେ ସବୁ ନିଜେ ନିଜେ ତିଆରି କରୁ ଆଉ କିଏ କୋଉ ପିଲା ଗାଁ କରନ୍ତି କି କୋଉ ପିଲାମାନେ‌ ଦହି ଫହି ସବୁ ଗ୍ରାଇଡିଙ୍ଗ ଆଉ ଗୋଟକୁ ମାନେ ସବୁ ମାନେ ଯେଉଁ ମିକ୍ସ କରନ୍ତି ଏମିତି ସବୁ ବହୁତ ଭେରାଇଟିରେ ଆମେ ସବୁ ଲସି କରିକି ଆଗେ ଛୋଟ ଛୁଆଙ୍କୁ ଦଉ ପିଇବା ପାଇଁ ତାପରେ ବଡ ଛୁଆ ଆମେ ସବୁ। ପିଇଥାଉ ଏମିତି ବି ଆମେ ସବୁ କରୁ ଆଉ ଭାଙ୍ଗ ବି କେତେ ଜେଗାରେ ସବୁ ବନାନ୍ତି ଭାଙ୍ଗ ପଣା। ଏମତି ବି ହୁଏ। ଆଉ ଏମିତି ବହୁତ ଇଏରେ କରୁ ଆଉ ତମ ଆଡେ ଦୀପାବଳି ହେଲା ସବୁ କଣ କେମିତି ସବୁ ସେଲିବ୍ରେଟ କରାଯାଏ କହିଲ।
ସେମିତି ତ ମାନେ ମନ୍ଦିର ଆମେ ମନ୍ଦିର ଭଲରେ ସଜା ହୁଏ ମନ୍ଦିର ସଜେଇକି ତାପରେ ଆମେ ସବୁ ଝିଅ ପିଲା କରୁ ମାନେ ଆମ ଗାଁ ମାନେ ପୁଅ ପିଲା ଏତେ କିଛି କରନ୍ତିନି ତ ଆମେ ଝିଅ ପିଲା ମିଶିକି ଆମେ କରୁ ମାନେ ଯାଉ ମନ୍ଦିରକୁ ମାନେ ଯେମିତି ଭଲ ସୁନ୍ଦ ଲାଗିବେ ନା ଠାକୁର ଯେମିତି ରାତିରେ ତାପରେ ବାହାର ଆଡ଼ୁ ସମସ୍ତେ ଆସିବେ ଦେଖିବେ କି କେମିତି କଣ ମନ୍ଦିର ହେଇଛି ତ ସେମିତି ଆମେ ଦେଖୁ ମାନେ ସେମତି ଆମେ କରୁ ସଜଉ ଲିଚୁ ପିଟ ଲାଇଟ ଦେଇକି ତାପରେ ବାହାରେ ଆମେ ଟେଣ୍ଟ ମାରୁ ମାନେ ଯୋଉ ଦୀପ ଯୋଉଠି ଜାଳିବା ପାଇଁ ସେ ସାଇଟ ମାନଙ୍କରେ ଟେଣ୍ଟ ମାରୁ ତ ଭିତରେ ଆମେ ଜାଳୁ ତାପରେ ଯୋଉ ଭଜନ କୀର୍ତ୍ତନ ଆମର ବି ହୁଏ ତ ସାଢେ ଏଗାର ଟା ବାରଟାରେ ଆମର ମହାଦୀପ ଉଠେ ସରିଲାଠୁ ଆମେ ଯୋଉ ପ୍ରସାଦ ଖାଇକି ପଳେଇ ଆସୁ ଆଉ ତମ ଆଡେ କେମିତି ହୁଏ?
ଆମଆଡେ ବି ସେମିତି ହୁଏ। ଆଉ ଆମର ଗୋଟେ ବି ଏ ର ମାନେ କଣ କରେ ଓ ରଥଯାତ୍ରାଟା ବି ବହୁତ ଭଲରେ କରାଯାଏ। ଆଉ ଆମ ଗାଁ ମାନଙ୍କରେ ରଥଯାତ୍ରା ବୋଲି ମାନେ ରଥ କାଠ ମାନେ ଏ ଯୋଉ ଏ ଟାଇମ ରେ ତ ସବୁ ରଥ କାଠ ସବୁ ଆମର ଆସୁଛି ଗାଁ ମାନଙ୍କରେ।
ହୁଁ
ଜଙ୍ଗଲ ର ରଥ କାଠ କଟା ହେଇକି ଆସିବ ତାପରେ ସେଇଟା ମିଲ କୁ ଯିବ ମାନେ ମିଲ୍ କୁ ଯାଇକି ମାନେ କାଠଟା ମାନେ ମାନେ ପଟା ହିସାବରେ ଆସିବ ଆଉ କଉଟା ମାନେ ଦି ସିଫ୍ଟ ତିନି ସିଫ୍ଟ ଏମତି ଅଣା ଯାଇଥିବ। ଆଉ ତାପରେ ତାର ଗୋଟେ ଯୋଉ ରା ରଥ ଗୋଟେ କୁହନ୍ତି ସେଟା ବି ମାରନ୍ତି ମାରିକି ସବୁ ଆଣନ୍ତି ତାପରେ ଯାଇକି ରଜ ପର୍ବରେ ରଥ କାମ ଆମର ଆରମ୍ଭ ହୁଏ ଆଉ ତାପରେ ଯେମିତି ଜଗନ୍ନାଥଙ୍କ ରଥ ଟା ସେମତି ଆମର ତିନିଟା ରଥ ହୁଏ ଜଗନ୍ନାଥଙ୍କର ଗୋଟେ ରଥ ବଳଭଦ୍ରଙ୍କର ଗୋଟେ ରଥ ଆଉ ସୁଭଦ୍ରାଙ୍କର ଗୋଟେ ରଥ ହୁଏ। ଆଉ ସୁଭଦ୍ରାଙ୍କ ରଥ ଟା ଆମ ସବୁ ଝିଅ ପିଲାମାନେ ସବୁ ଟାଣନ୍ତି ଆଉ ତାପରେ ଏମିତି ବହୁତ ଇରେ ସବୁ ସେଲିବ୍ରେଟ୍ କରନ୍ତି। ଆଉ ଜଗନ୍ନାଥଙ୍କୁ ମାନେ ଦେଖିବ ରଥଯାତ୍ରାରେ ଆମ ଗାଁରେ ବହୁତ ଭିଡ ହୁଏ। କାରଣ ଆମ ଏଇ ପାଖାପାଖିରେ ମାନେ ରଥଯାତ୍ରା ନଥାଏ ନା ତ ସେଥିପାଇଁ ସବୁ ମାନେ ପାଖାପାଖି ଗାଁ ର ସବୁ ଆସନ୍ତି ରଥଯାତ୍ରା ଦେଖିବା ପାଇଁ।
ହଁ ଯିବି ଆଉ।
ଆଉ ତାପରେ ତମ ଆଡେ ଏମିତି ରଥଯାତ୍ରା ହୁଏ ନା ଆଉ କିଛି ଅଲଗା ଉପରେ ହୁଏ। ଆଉ ବ୍ରାହ୍ମଣ ଫ୍ରାହ୍ମଣ ମୁଁ କହିଲି ତମ ଆଡେ ରଥଯାତ୍ରା ଏମିତି ହୁଏ ନା ଆଉ ବ୍ରାହ୍ମଣ ଫ୍ରାହ୍ମଣ କୋଉଠୁ ଆଣନ୍ତି କଣ କେମିତି କରନ୍ତି କି ଭୋଜିଭାତ ହୁଏ।
ହଁ ବୋ ଜିବାତ ହୁଏ ତିନି ଦିନି ଆମର ପ୍ରସାଦ ଦିଅନ୍ତି। ତିନି ଦିନ ଭଲ ଦିଅ ନ୍ତି ଯେତେ ଦିନ ଆମ ଠାକୁର ମାନେ ଯେତେ ଦିନ ଆମ ଠାକୁର ରହିବେ।
ହଁ ହଁ। ତମଡେ କଣ କେମିତି ହୁଏ। କହିଲ ଟିକେ ଭଲରେ ମତେ ଆଉଥରେ କହିଲ।
ମାନେ ଏମିତି ଆମର ଏଇ ବର୍ଷ ନୂଆ ତିଆରି ହଉଛନ୍ତି। ରଥ ହେଲା ନୂଆ ତିଆରି ହଉଛନ୍ତି। ତ ଭା ଏଇ ବର୍ଷ ଆମର କାଳେ ଭଲ ହବ। ଭଲ ହବ ମୀନା ବଜରା ମାନେ ରଥଯାତ୍ରାକୁ ପଡିବ। ମେଲୋଡି କାଳେ ହବ ମୁଁ ଶୁଣିଥିଲି ଏମିତି। କହୁଥିଲେ ତ ହେଇପାରେ। ଯଦି ହୁଏ ବି ଭଲ ନା ଭଲ କଥା ତାପରେ ବାହାରୁ ଆସେ ଲୋକ ଦେଖିବାପାଇଁ। ଓଲଟା ଭଲ ଲାଗିବ କି ମାନେ କଣ କେମିତି ସେଟା ଚାହୁଁଚୁ। ଭଲ ହେଲେ ଆମ ପାଇଁ ବି ଭଲ। କାହିଁକିନା ହଉଛି ମାନେ ଯେତେ ଯାହା ହେଲେ ବି ମାନେ ଯେ ତେ ଯାଲେ ବି ଆମେ କଣ କାମ ମାନେ ଠିକ ଆମେ କରୁଛୁ ନା। କରୁଛନ୍ତି ତ ଆମେ ସେଥି ସବୁ ଭାବୁଛୁ ଭଲ ହଉ। ତ ଆମର ତିନି ଦିନିଆଙ୍କ ପ୍ରସାଦ ଦିଅନ୍ତି। ମାନେ ଠାକୁର ଯୋଉ ଯେ ସେ ଥିବେ ମାଉସୀ ମା ମନ୍ଦିରରେ ତିନି ଦିନ ଦିଅନ୍ତୁ। ଆଉ ଗୋଟେ ଦିନ କଣ ପାଇଁ ଗି ମାନେ ଆଉ ଦିଅ ଦିନି ତ ତାପରେ ତାପରେ ଯୋଉ ଛଅ ସାତ ଦିନ ରହିବେ। ତାପରେ ଦେବେ ଏମିତି ଆଉ। ତମ ଆଡେ ଭୋଜି ଦିଅନ୍ତି।
ହୁଁ ହୁଁ। ଅମଆଡେ ହୁଏ ଆଉ ସବୁ ମାନେ ବ୍ରାହ୍ମଣ ଆସିକି ବି ଆମର ସବୁ ଭୋଜି କରନ୍ତି। ମାନେ ଅଲଗା ଲୋକ ଯେମତି ରୋଷେଇଆ ଥାନ୍ତି ସେମିତି ଆସିକି କରନ୍ତିନା। ଆମର ସ୍ଵତନ୍ତ୍ର ଯୋ ବ୍ରାହ୍ମଣ ଆଣିକି ଯୋଉ ସାତ ଆ ଆଠ ଦିନ ଆମର ଯୋଉ ରୁହନ୍ତି। ମାଉସୀ ମା ମନ୍ଦିରରେ ଆମର ସେମିତି ଭୋଜି ହୁଏ। ଆଉ ଆମର ଏଟା ଭୋଜି ଟା ନା ମାନେ ଘର ବାଇଜ୍ ସବୁ ମାନେ କରିଦେଇଥାନ୍ତି। ଯେମିତି ପାଳି ସିଷ୍ଟମ ଆଜି ମାନେ ଚାରି ପାଞ୍ଚ ଘର ଦେବେ। କାଲି ଆଉ ଚାରି ପାଞ୍ଚ ଘର ଏମତି ସିଷ୍ଟମ କରିକି ଲୋ ଲୋକମାନେ ଖାଇବାକୁ ଦିଅନ୍ତି। ଆଉ ଭୋଜି ବି ବହୁତ ଭଲ ଭାବରେ ହୁଏ। ଯେହେତୁ ଗୋ ଠାକୁର ରଙ୍କରଏଟା ଭୋଜି ନୁହେଁ। ପ୍ରସାସ କହିଲେ ଚଳେ ଲୋକମାନେ ବି ସବୁ ମାନେ ଯାଆନ୍ତି। ବହୁତ ଆଗ୍ରହର ସହିତ ମାନେ ଖାଇବା ପାଇଁ। ଆଉ କିଛି ବି ମାନେ ଲୋକମାନେ ଯୋଉଟା ସ ହୃଦୟ ଲୋକମାନେ ସେମାନେ ବି କିଛି କିଛି ଡୋନେଟ କରନ୍ତି। ଆଉ ସେଇଥିରେ ବି ମନ୍ଦିରର କାମ ଚାଲିଛି। ଏବେ ବି ଆମ ଗାଁ ର ଗୋଟେ ଜଗନ୍ନାଥ ମନ୍ଦିର ତାର ବି ବହୁତ ଏବେ କାମ ଚାଲିଛି। ବହୁତ ମାନେ ବଡ ଆକାରରେ ବି ମନ୍ଦିର ଟା ହଉଛି। ମାନେ ପାଖାପାଖି ମାନେ ବହୁତ ହାଇଟ କହିଲେ ଚଳିବ। ଆଉ ତାପରେ ପୁରୀର ଯେଉଁ ଜଗନ୍ନାଥ ମନ୍ଦିର ସେମିତି। ତ ମାନେ ହେଇପାରିବେନି କିନ୍ତୁ ସେମିତିଆ ପାଖାପାଖି କରୁଛନ୍ତି ମନ୍ଦିର। ଚେଷ୍ଟା କରୁଛନ୍ତି। ତାପରେ ଆମର ପାଖରେ ବି ଆଉ ଗୋଟେ ହାତୀବାରି ବୋଲି ଗୋଟେ ଆଉ ମନ୍ଦିର ଅଛି। ସେମତି ଟାଇପ ର ହବ ବୋଲି ସେମାନେ କହୁଛନ୍ତି। ଆଉ ତାପରେ ମାନେ ବହୁତ ଲୋକ ବି ଲାଗିଛନ୍ତି ମାନେ ପାଖାପାଖି। ଡେଲି ମାନେ ପଚାଶ ଶହେ ଲୋକ ଆସୁଛନ୍ତି। କେବଳ କାମ କରିବା ପାଇଁ ମନ୍ଦିର କାମ। ଆଉ ସେଇଟା ବି ଏଇ କାମଟା ଏଇ ବର୍ଷେ ହେଲା ଆରମ୍ଭ ହୋଇଛି। ବର୍ଷେ ଭିତରେ ବି ମନ୍ଦିର ବହୁତ ମାନେ ଉଠି ଯାଇଛି। ଉପରକୁ ଆଉ ତା ସାଇଟରେ ବି ଗୋଟେ ଲକ୍ଷ୍ମୀ ମା ମନ୍ଦିର ହଉଛି। ଏମିତି ବହୁତ ମାତ୍ରାରେ ହଉଛି। ତାପରେ ଯେହେତୁ ଆଜିିକାଲି ତ ବିଭିନ୍ନ ସଂସ୍କୃତି ଆମର ମାନେ ପରମ୍ପରା ରହୁଛି। ଆଉ କିନ୍ତୁ ରଥଯାତ୍ରା ପରମ୍ପ ଉପର ଟା ଅନ୍ୟତମ ତେଣୁକରି ମନ୍ଦିର ଟା ବି ନିହାତି ଭଲସେ କରିବା ଦରକାର। ଆଉ ଯେହେତୁ ମାନେ ଗୋଟେ ମାନେ ଜଗତର ନାଥ ଥାଉ ସିଏ। ତାଙ୍କ ମାନେ ଘରର ମାନେ ମନ୍ଦିର ସେଟା ତାଙ୍କ ତ ସତନ୍ତ୍ର ଟା ମାନେ ଅଲଗା ସବୁ ମନ୍ଦିର ଟୁ ହବା ଦରକାର। ଏମତି ହୁଅ ଆଉ। ବହୁତ ମାତ୍ରାରେ ଲୋକମାନେ ବି ଆସନ୍ତି। ଆଉ ବହୁତ ଇଏରୁୁ ବି ମାନେ ଯେଉ ନୃତ୍ୟଶିଳ୍ପୀ ଆସନ୍ତି। ବାଜାବାଲା ଆସନ୍ତି। ଏମିତି ସବୁ ବହୁ କାମ କରନ୍ତି ତାପରେ ରଥ ସଜେଇବା ପାଇଁ ବି ବହୁତ ଆଡ଼ୁ ଲୋକ ଆସନ୍ତି। ମାନେ ତାର ରଥକୁ କେମିତି ସଜାଯିବ ତାର ଡେକୋରେସନ୍ ଦେବେ। କଣ କେମିତି ସେଇଟା ବି ସେମିତି ବହୁତ ଇଏରେ କରନ୍ତି। ଏମିତି ବହୁତ ଇଏରେ କରନ୍ତି। ଆଉ ବୁତ ଏମିତି ଚାଲେ ଆମର ବି ଏଠି ଜାଗର ଟା ବି ବହୁତ ଭଲରେ ପାଳନ କରାଯାଏ ମନ୍ଦିରରେ ଆମ ଗାଁ ରେ ବି ଯୋଉ ଶିବଙ୍କର ଯୋଉ ମନ୍ଦିର। ବହୁତ ବଡ ଥାଏ ତମ ଆଡେ କେମତି। ସେ ଜାଗର ଏମିତି ପାଳନ କରାଯାଏ ନା କେମିତି।
ହଁ ଆମ ଆଡେ ତ ସେମିତି ଆଉ।
ହୁଁ ହୁଁ ଆଉ।
ଆଉ ତମ ଆଡେ ରଜ ଏ ପାଳି କେମିତି କଣ ହଉଛି।
ହଁ ରଜ ତ ଆମର ଏମତି ସେଟା ହେଇନି ମାନେ ସବୁ ତ ସଂସ୍କୃତି ଏବେ ତ ପାଳନ ହଉଛି ରଜ ବିଶେଷ କରି ଏବେ ତ ପାଖେଇ ଆସିଛି। ଆଉ ଚାଲିଛି ରଜ। ପାଇଁ ସବୁ ପ୍ରୋଗ୍ରାମ ଆମର ଚାଲିଛି କାଠ ଫାଠ ଆସିଶା ଇଲାଣି ମାନେ ରଥ ମାନେ ସରି କାଠ ଏବେ କଟାକୁଟି ଚାଲିଛି ଆଉ ପାଞ୍ଚ ଛଅ ଦିନ ଭିତରେ ଆମର ଭାବୁଛୁ ମାନେ ଜୁନ ପାଞ୍ଚ ଦଶ ବେଳକୁ ଆମର ଦୋଳି କାମଟା ସରି ଯାଇଥିବ। ଆମେ ଯାହା ଭାବୁଛୁ ଆଉ ମୁ। ତାହେଲେ ଏବେ ରଖୁଛି ପରେ କେତେବେଳେ କଲ୍ କରିବି ଆଉ।
ହଉ ହଉ।
ହଉ ହଉ।